ଆଜ୍ଞା।
କଣ କରୁଛବେ?
ଖାଇକି ବସିଥିଲୁ ଆପଣ?
କହଁ ବି ଖାଇସାରିକି ବସିଛି କାରଣ ଆଜି ଆମେ ଗୋଟେ ପ୍ରସ୍ତୁତି ସମ୍ବନ୍ଧୀୟ। ଏ ଗୋଟେ ବିଷୟ ସମ୍ବନ୍ଧୀୟ ଆଲୋଚନା କରିବା। ସେ ବିଷୟଟି କଣ? ନା। ଆମ ଗାଁରେ ଯୋଉ ପର୍ବପର୍ବାଣି ବିଷୟରେ ନା କଣ?
ଆଜ୍ଞା।
ହଁ। ଆମ ଆଡ଼େ ପର୍ବ କଣ କଣ ହୁଏ ଅଷ୍ଟମୀ। ରଜ ଆମର ଆଉ ଗୋଟେ ଭଲ ଜିନିଷଟା ହେଲା ଆମ ଗାଁରେ। ହନୁମାନ ମନ୍ଦିର ବର୍ଷକୁ ଥରି ପଚିଷ୍ଠା। ସେଇ ସମ୍ବନ୍ଧୀୟ ଆମେ କିଛି ଆଲୋଚନା କରିବା। ଠିକ୍ ଅଛି। ଆମେ ହଁ ଆମର ଆରମ୍ଭ ହେଲା। ଆମ ମନ୍ଦିର ହନୁମାନ ମନ୍ଦିର। ପ୍ରାୟ ପାଞ୍ଚ ବର୍ଷ ପରେ ତିଆରି ଶେଷ ହେଲା କାହିଁକି ନା ଭଗବାନଙ୍କର ଇଚ୍ଛା ଦେବେ ସେବେ ସେ ବନ୍ଦ ହବ ମାନେ ତିଆରି ସରିବ ଆ ପ୍ରାୟ ପାଞ୍ଚ ବର୍ଷ ନ ପୁରା ଦଶ ବର୍ଷ ତଲେ ପୁରା ତିଆରି ଚାଲିଲା ଟକୁର ମକୁର ଟକୁର ମକୁୀ ହେଇକି ଚାଲିଲା। ତାପରେ ପ୍ରାୟ ସାତ ରୁ ଦଶ ବର୍ଷ ତାପରେ ବନ୍ଦ ହେଲା ଆମର ପଚିଶଟା ହେଲା। ମାର୍ଚ୍ଚ ତିରିଶ। ମାର୍ଚ୍ଚ ତିରିଶ। ହଁ ମାର୍ଚ୍ଚ ଦିନ ଏପ୍ରିଲ ତିରିଶ ଏମିତି ମାର୍ଚ୍ଚ ମାର୍ଚ୍ଚ। ହଁ ଯେ ଆମେ କଣ କରୁ ଆମର ସବୁ ଗାଁ ପିଲାମାନେ ସବୁ ଏକାଠି ହୁଅନ୍ତି କାଁ ପିଲାମାନେ। ତା ସହିତ ଆମ ଗାଁ ର ଲୋକମାନେ ବି। ଆମର ସବୁ ଏକଜୁଟ ହେଇକିଥାନ୍ତି ସବୁ ବର୍ଷ ତ କଣ କରନ୍ତି ନା ଆମର ସମସ୍ତେ ଚାଷୀ ଲୋକ। ସବୁ ଚାଷୀ ଭାଇ ମାନେ ସବୁ ବର୍ଷକୁ ଥରେ ଧୁମଧାମରେ ପାଳନ କରାଯାଏ। ହନୁମାନ ମନ୍ଦିର ପଚିଶଟା ସେତେବେଳେ କଣ କରାଯାଏ, ସବୁ ବର୍ଷ ଆମର ଲୋକମାନେ ଗାଁ ଲୋକମାନେ ଏକାଠି ହେଇକି ଧାନ ସଞ୍ଚୟ କରନ୍ତି। ସମସ୍ତଙ୍କ ପାଖରେ ପଇସା ନଥାଏ, କାହିଁକି ନା ସବୁ ଚାଷୀ ବାନ୍ଧି ଲୋକ। ସବୁ କଣ କରନ୍ତି ନା ଗୋଟେ ଜାଗାରେ ଆମ ଛକରେ ଧାନ କୁ ଆଣି ଏକାଠି କରନ୍ତି। ଏକାଠି କଲା ପରେ
ସ ସବୁ ସମସ୍ତେ ଆମର ପ୍ରାୟ କେତେ ଗା ଗା ଘର। ପ୍ରାୟ ଶହେ ରୁ ଛୋ ବେଶୀ ବଡ ଘର ନୁହଁ, ମାନେ ବେଶୀ ବଡ ଗାଁ ନୁହଁ। ତଥାପି ଆମର ଧୁମଧାମରେ ପାଳନ କରାଯାଏ। ମେ ଆମ କଣ କରାଯାଏ ନା ଆଉ ମାନେ ବା ଆ ମ ତଳ ସାହି, ଉପର ସାହି, ମଝି ସାହି, ଚାରି ସାହି ଚାରି ଦେହୁରୀ ସାହି, ପାତ୍ର ସାହି, ସବୁ କଣ କରନ୍ତି, ସମସ୍ତେ ସବୁ ଲୋକ ଆମର ଗୋଟେ ମଣ୍ଡପ ଅଛି। ସେଇଠି ସବୁ ଆସେ ଆଣିକି ରି ମାନେ ଧାନ ଆଣିକି ଠୁଳ କରନ୍ତି। ସେ ଧାନ କୁ ଆମେ ବିକ୍ରି କରାଯାଏ ବିକ୍ରି କଲା ପରେ ତା ପରେ ଆମର ଗାଁ ପିଲାମାନେ ସବୁ ଏକାଠି ହେଇକି କଣ କରନ୍ତି ନା ପଇସା ବି ସଞ୍ଚୟ କରନ୍ତି ମାସ ମାସ। ତାପରେ ଆମର ସେ ତା ପରେ ଆମେ କଣ କରୁନା ସେ ବର୍ଷ ମାର୍ଚ୍ଚ ମାସରେ ସବୁ ବର୍ଷ ମାର୍ଚ୍ଚ ମାସରେ ମୋର ଏଇଟା ଦି ବର୍ଷ ହେଲା ଷ୍ଟାର୍ଟ ହେଉଛି।
ପଇସା କିଛି ସଞ୍ଚୟ କରି
ହନୁମାନ ମନ୍ଦିର ପଚିଷ୍ଠା କରାଯାଏ। ହନୁମାନ ମନ୍ଦିର ପଚିଷ୍ଠା କଲା ପରେ ବହୁତ ମାନେ ଆଖପାଖ ପ୍ରାୟ ଅ ଦଶ ରୁ ପନ୍ଦର ଗାଁ ଆସିକି କି ଠୁଳ ହୁଅନ୍ତି। ଆ କୀର୍ତ୍ତନ କରନ୍ତି, ଭଜନ କୀର୍ତ୍ତନ କରନ୍ତି। କିଛି ବି ଖାଇବାରେ ବି ବନ୍ଦୋବସ୍ତ ଦିନ ମାନେ ସକାଳ, ସକାଳ ଦିପହରେ, ରାତିରେ। ଖାଇବାର ବନ୍ଦୋବସ୍ତ ବି ହେଇଥାଏ। ତାପରେ ପାଲା ସବୁ ମାନେ ତିନି ଦିନି ଆମର ସେ ଅ ପଚିଷ୍ଟା ତିନି ଦିନ ହୋଇଥାଏ। ପାଲା ବି ହୁଏ। ତାପରେ କିଛି ଭଜନ ସ ସନ୍ଧ୍ୟା ହୁଏ। ହ୍ୟାଲୋ। ତ ଏ ବହୁତ ମାନେ ଭଜନ ସନ୍ଦେହ ହଁ,। ଭଜନ ସନ୍ଧ୍ୟା ଏମିତି ବି ଆମ ଗାଁ ରେ ଭଲ ହୁଏ। ତମ ଗାଁ ରେ କଣ ଅ ଭଲ ମାନେ ପଚିଶ ଟା, କଣ ପଚିଶ ଟା ହୁଏ କି ବର୍ଷିକିଆ ହୁଏ। ମାନେ ବର୍ଷକର ଯଉ ଆମର ହୁଏ। ବର୍ଷିକିଆ ଯୋଉ ପଚିଷ୍ଟା କରାଯାଏ ସେଇଦିନ ହବ ତମ ଗାଁରେ କଣ ହୁଏ ତମେ କୁହ?
ହୁଁ। ଦେଖନ୍ତୁ ଆମ ଗାଁରେ ବି ସେମିତି ବିଭିନ୍ନ ପର୍ବପର୍ବାଣିୀ ସବୁ ଭଲ ଧୁମ୍ ଧାମରେ ପାଳନ କରାହୁଏ ଯେମିତିକି ଆମ ଗାଁରେ ବହୁତ ଗୁଡ଼ିଏ ମନ୍ଦିର ବି ଅଛି। ତା ଭିତରୁ ଆମର ଗୋଟେ ମନ୍ଦିର ହେଲା ଆ ମନ୍ଦିର ହେଲା ପଣସେଇ। ଯେମିତି କିି ଉ ପଣସେଇ। ହୁଁ ଯୋ ଉଠି ଆମର ଯୋଉ ମନ୍ଦିରଟା ହଉଛି କି ପାହାଡ଼ ତଳେ ପାହାଡ଼ ପାଖରେ। ତ ସେଠି ଆମର ଅ ପ୍ରତ୍ୟେକ ଦିନ ଠାକୁର ପୂଜା ହୁଅନ୍ତିନି। ଉଁ ପ୍ରତି ର ମାନେ ସଙ୍କ୍ ସଂକ୍ରାନ୍ତି କୁ ସଂକ୍ରାନ୍ତି ଠାକୁର ଭାଟି ପୂଜା ହୁଅନ୍ତି ବାକି ଯୋଉମାନ ଙ୍କର ମାନସିକ ଥାଏ ସେମାନେ ସେଠି ଯାଇଙ୍କି ଯାହାର ଯାହାବି ମାନସିକ ଥାଏ ମାନସିକ ପୁରଣ ହେଲେ ସେମାନେ ସେଠି ଯାଇକି ସେମିତି ଠାକୁରଙ୍କ ପୂଜା କରନ୍ତି। ହଁ ସେମିତି ପ୍ରତ୍ ମାନେ ସେ ଜାଗାଟା ହଉଛି ପୁରା ପାହାଡ଼ର ତଳ ଭାଗରେ ତା ଆଖପାଖରେ ବି ବହୁତୁ ବଣ ଜଙ୍ଗଲ ଅଛି। କିନ୍ତୁ ତା ପାଖରେ ଗୋଟେ ଭଲ ସୁନ୍ଦର ମାନେ ଜଳାଶୟ ବି ଅଛି। ଯୋଉଁଟା ସବୁବେଳେ ପୁରା ଜଳପୂର୍ଣ୍ଣ ହୋଇକି ରହିଥାଏ। ତାପରେ ସେଠି ଯିବା ପାଇଁ ଆମର ଆଗରୁ ଏତେ ଭଲ ରାସ୍ତା ନଥିଲା। ବର୍ତ୍ତମାନ ସେ ଜଙ୍ଗଲ ଭିତରେ ବି ସଫା କରିକି ଯିବା ଆସିବା ପାଇଁ ଭଲ ଉଁ ରାସ୍ତା କରିଦିଆହୋଇଛି। ତାକୁ ମଧ୍ୟ ଆଗରୁ ସେଠି ତାକୁ ଖୁବ୍ ଛୋଟ ମନ୍ଦିର ଥିଲା ଯେଉଠିକି କେବଳ ଖୁବ୍ ଛୋଟ ଥିଲା ଠାକୁର ଖୋଲାରେ ଥିଲେ ଠାକୁର ପୂଜା ହୁଅନ୍ତି। ତାପରେ ଅଳ୍ପ କିଛି ବର୍ଷ ହେଲାଣି ଆମର ସେଠା ଧୀରେ ଧୀରେ ଠାକୁରଙ୍କ ଆଶୀର୍ବାଦରୁ ସିଏ ଉଁ କାମ ଚାଲିକି ଭଲରେ ମନ୍ଦିର ହେଇଯାଇଛି ଠାକୁରଙ୍କର ଆଉ ହୁଁ ଆମର ସେଠି ପ୍ରତିବର୍ଷ ବର୍ଷକୁ ଗୋଟେ ଥର ଆମର ସେଠି ଗାଁର ପ୍ରତ୍ୟେକ ଲୋକ ସବୁ ଲୋକମାନେ ସେଠିକି ଯାଇଥାନ୍ତି। ଇଁ । ବର୍ଷରେ ଗୋଟେ ଥର ଆମର ଉଁ ମକର ସଂକ୍ରାନ୍ତି ଦିନ ଜନନ୍ ଜାନୁୟାରୀ ଚଉଦ ମକର ସଂକ୍ରାନ୍ତି ଦିନ ଆମର ସେଠି ପୂଜା ହୁଏ। ଉଁ ଯେମିତି ଆମ ସଂକୀର୍ତ୍ତନ ହୋଇ ଠାକୁରଙ୍କର ଆଉ ଗାଁର ସବୁ ଲୋକ ପ୍ରତ୍ୟେକ ଲୋକ ସେଠିକି ଯାଇଥାନ୍ତି ସବୁ ଲୋକମାନଙ୍କ ଠାରୁ ଘରୁ ଠାକୁରଙ୍କ ପାଇଁ କିଛି ଖୁସିରେ ସମସ୍ତେ ଦେଇଥାନ୍ତି ଯଉ ଢେଇକି ଆମର ଅଁ ସେଠି ତା ପୂର୍ବ ଦିନରୁ ଯାଇକି ସେଠି ଜଙ୍ଗଲରେ ଲୋକମାନେ ରୁହନ୍ତି ରହିକି ସେଠି ରାତିରେ । ତା ପର ଦିନର ଯୋଉ ଭୋଜି ଭାତ ର ଆୟୋଜନ ଥାଏ ସେଥିରେ ବୋ ବହୁତ ସବୁ ଲୋକ ମିସନ୍ତି ମିଳିମିଶିକି ସବୁ କାମ କରନ୍ତି। ରାତି ପ୍ରସ୍ତୁତି ଚାଲେ। କାରଣ ଯେହେତୁ ଜଙ୍ଗଲ ଜାଗା ଜଙ୍ଗଲ ଭିତରେ ତ ଜୀବଜନ୍ତୁଙ୍କୁ ଜୀବଜନ୍ତୁଙ୍କର ଭୟ ବହୁତ ଥିବ। ତା ସତେ ବି ଠାକୁରଙ୍କ ପାଇଁ ଯେହେତୁ ବଷକୁ୍ ଗୋଟେ ଦିନ ଆମର ଅ ସେଠି ଗାଁ ଯାକର ସମସ୍ତେ ଯିବେ ଗୋଟେ ବଡ ଧୁମଧାମରେ ପର୍ବ ପାଳନ ହବ। ସେ ଖୁସିରେ ସେ ଭୟ ବି ଗକୁଆଡ଼େ ଦୂରେଇ ଯାଇଥାଏ। ତା ସହିତ ସବୁ ଲୋକମାନେ ମିଳିମିଶିକି ସେଠି ଭଲ ଭାବରେ ସବୁ କାମ କରନ୍ତି ତା ପୂର୍ବ ଦିନରୁ ସେଠି ଆମର ଭଲ ଭାବରେ ସାଜସଜ୍ଜା ବି ହେଇଥାଏ। ଆଉ ସେଇ ମକର ସଂକ୍ରାନ୍ତି ଦିନ ସବୁ ଲୋକମାନେ ଗାଁର ସବୁ ଲୋକମାନେ ସେଠିକି ଯାଇଥାନ୍ତି। ଆମର ସେଠି ପୂଜା ହେଇଥାଏ ମାଙ୍କର ତାପରେ ଭୋଜିଭାତ ବି ହେଇଥାଏ। ସବୁ ଲୋକମାନେ ସେ ସୁଯୋଗରେ ଗାଁର ଲୋକମାନେ ସେ ପାହାଡକୁ ଦେଖିବାର ସୁଯୋଗ ପାଇଥାନ୍ତି ଯଉଟା କିି ଆମର ଗୋ ଗୋଟେ ବାହାନା ଥାଇକି ଆମେ ଜଙ୍ଗଲ ଦେଖିପାରିବୁ। ଠାକୁରଙ୍କ ଦର୍ଶନ ସହିତ ତାପରେ ସେଠି ପାହାଡ଼ରେ ଆମର ଆଉ ଜଣେ ବି ବାବାଙ୍କର ଅ ତପସ୍ୟା ସ୍ଥଳୀ ଅଛି ଯୋଉଠିକି ସେ ଆମର ଆଗରୁ ଉ ତପସ୍ୟା କରୁଥିଲେ। ତାଙ୍କ ଉଦ୍ଦେଶ୍ୟରେ ବି ସେଠି ମନ୍ଦିର ଘର କରାହୋଇଛି ସେଠି ମଧ୍ୟ ଭୋଗ ରନ୍ଧା ହୁଏ। ଆମେ ଉପରକୁ ଚଢ଼ିକି ଯାଉ ଠାକୁରଙ୍କ ଦର୍ଶନ କରୁ। ଆଉ ବହୁତ ଖୁସି ଲାଗେ ବର୍ଷକୁ ଗୋଟେ ଦିନ ଆମକୁ ଠାକୁରଙ୍କ ଦର୍ଶନ ସହିତ ଭୋଜି ଭାତ ସହିତ ପାହାଡ଼ ଚଢ଼ିବାର ସୁଯୋଗ ମିଳେ ଏଁ ତେଣୁକରି ଖୁସି ଲାଗେ ବର୍ଷକୁ ଗୋଟେ ଦିନ ଅଁ ଅପେକ୍ଷା ରେ ଥାଏ କି କେବେ ମକର ସଂକ୍ରାନ୍ତି ଆସିବ। ଆମେ ଗାଁ ର ଯାକ ସବୁ ଲୋକମାନେ ସେଠି ଏକତ୍ରିତ ହେଇକି ପର୍ବ ପାଳନ କରିବୁ ସାଙ୍ଗ ହେଇକି ପାହାଡ ଚଢିବୁ। ସେ ଉଁ ବହୁତ ଭଲରେ କଟେ ଭଲରେ ଠାକୁରଙ୍କ ପର୍ବ ଅଁ ପୁଜା ହୁଏ ସେ ପର୍ବ ସବୁବେଳେ ପାଇଁ ଅଁ ଅପେକ୍ଷାରେ ଥାଏ କି ଇଚ୍ଛା ଥାଏ ସେହି ଜାଗାରେ ସେହି ସମୟରେ ଆମେ ଯେମିତି ଗାଁରେ ଥାଉ। ଆଉ ଆଉ ସେ ଠାକୁରଙ୍କ ଦର୍ଶନ କରିପାରୁ ସେ ପୂଜାରେ ସାମିଲ ହୋଇପାରୁ।
ଠିକ୍ ଅଛି।
ଏମିତି ଆହୁ ପର୍ବ ଆହୁଏ ବି ବହୁତ ଜନକ ପର୍ବ ପାଳନ ହୁଏ। କହିବାକୁ ଶମୟ ନାହିଁ ଆଉ କେବେ ସେ ବିଷୟରେ ଆଲୋଚନା କରିବା ବର୍ତ୍ତମାନ ମୁଁ ରହୁଛି।
ଠ ଠିକ୍ ଅ